ହ୍ଯାଲୋ
ହ୍ୟାଲୋ ହଁ
ହୁଁ କେମିତି ଅଛ
ହୁଁ ଭଲ ଅଛି ମୁଁ
ରଜରେ କୁଆଡେ ଯାଇଛ ବୁଲାବୁଲି କରିବା ପାଇଁ ନା
ନା ଯାଇନି
ଇଚ୍ଛା ହେଲାନି ଏମିତି ରେ ପାଗ ବହୁତ ଖରାପ ଥିଲା। ମାନେ ବହୁତ ଗୁଳୁଗୁଳି ହେଲା ରଜରେ।
କାଷ୍ଟ ଦିନ ତ ଫାଷ୍ଟ ଦିନ ଆମର ଏଠି ହେଲା ବର୍ଷା ହେଲା, ସେକେଣ୍ଡ ଦିନ ଯେ ବହୁତ ଖରା ଗୁଳୁଗୁଳି।
ହଁ ପା, ତାପରେ ବି ଫାଷ୍ଟ ଦିନ ବର୍ଷା ହେଲା ବି ଦିନଟା ବହୁତ ଗୁଳୁଗୁଳି କରିଛି।
ହୁଁ ହୁଁ, ନା ଏଠି ଠିକ୍ ଥିଲା, ଫାଷ୍ଟ ଦିନଟା ପୁରା ଠିକ୍ ଥିଲା, ରଜ ପାଗ ଯାହାକୁ କୁହନ୍ତି ସେଇଆ ଥିଲା।
ପ୍ରବଳ ଗୁଳଗୁଳି ହେଇଛି ଆମ ପଟେ, ରଜ ଫାଷ୍ଟ
ହଁ, ସେକେଣ୍ଡ ଦିନ ବି ଚଳିବ, ଥାର୍ଡ ଦିନ ଆମେ ଯାଇ ଥିଲୁ ଘଣ୍ଟା ବୁଲିବା ପାଇଁ, ମନ୍ଦିର ଯାଇଥିଲୁ ବୁ ସେଟା ସେଠୁ ଗୋଟେ ଦେଓଗଡ଼ ଗୋଟେ ଅଛି ଜାଗା।
ହଁ,
ଏ ଯାଇଥିଲୁ ଯେ ସେଠି ଯୋଉ ଖରା। ଠ କ କେତେ ଦେଢ଼ଶ କିଲୋମିଟର? ଦେଢ଼ଶହ କିଲମିଟର ଆମେ ବାଇକିରେ ଯାଇଥିଲୁ ତିନିଟା ସାଙ୍ଗ।
ଓ ହୋ।
କିଲୋମିଟର ତିନିଟା ସାଙ୍ଗ ଯାଇଥିଲୁ, ଖଟିଚି ଯୋଉ ପାଇଚି ଆସିଲା ବେଳକୁ ଜୀବନ ଗଲେ, ବାଇକ୍ ରୁ ଥରେ ଫତ ସେକଣ୍ଡ ଖାଲି ଓଲେହିକି ଯଦି ବସି ପଡ଼ିବୁ, ଶୀଘ୍ର କର। ସେଠୁ ସେ ସେଇ ଏରିଆରେ
ହଁ, ସେ ଏରିଆରୁୁ ବାହାରିଲୁ, ଆମ ଏରିଆକୁ ପଶିଲୁ, ଯେତବେଳେ ଦେଖିଲା ବେଳକୁ ଆମ ଏରିଆ ରେ ବର୍ଷା ହଉଛି।
କଣ କରିବା ଆଉ ସେମିତି ହଉଛି, ଯୁଆଡ଼େ ଖରା ହଉଛି ଭଲକି ଖରା ହଉଛି, ଯୋଉଠି ବର୍ଷା ହଉଛି ହଉଛି।
ହୁଁ, ବର୍ଷା ଅଛି ଭଲ ହେଇଛି, ଏବେ ତମର କଣ ପାଗ? କେମିତି ବର୍ଷା ନା ଏମିତି ଖରା ହଉଛି?
ବର୍ଷା ହଉନି କିନ୍ତୁ ଦି ଦିନ ତିନି ଦିନ ହେଲାଣି ମାନେ ପୁରା ଘୋଡେଇକି ରଖିଛି। ଖରା ବେଶି ନାହିଁ ହଁ।
ଖରା ବେଶି ନାହିଁ, ଏମିତି କାଉଳିଆ ପାଗ ଦିନ ସାରା ରହୁଛି।
ହଁ ଆମର ବି ସେୟା ହୁଏ। ତାପରେ ବର୍ଷା ହଉଛି, ମଝିରେ ଝିପି ଝିପି ନ ହେଲା ଭଳିଆ। ଚଳିବେ, ଖରା ତ ହଉନି ଆଉ।
ହଁ, ଖରା ରୁ ତ ମୁକ୍ତି ମିଳୁଛି ସେଇଟା ବଡ଼ କଥା।
ତାପରେ ବି ଦୋକାନ ରେ ବସିଲା ପରେ ଖରା ବର୍ଷା କିଛି ଜଣା ପଡୁନି।
ଖରା ବର୍ଷା ଜଣା ପଡ଼ନି ଯେ, ତଥାପି ଟିକେ ଯୋଉ ଗୁଳୁଗୁଳି ଟା ହୁଏ, ଖରା ହେଲେ ଝାଞ୍ଜି ପବନଟା।
ଏଟା ଏଟା ଦୋକାନ ଭିତରେ ଏସି ଲାଗିଛି, କଣ ଆଉ ବାହାରକୁ ଜଣା ପଡିବ ।
ସେଇଟା ସତ କଥା ସେଇଟା ଘର ଭିତରେ ହେଲେ ବି କିଛି ନାହିଁ।
ହଁ ଖ ଯେତେବେଳେ ଏଠୁ ଦୋକାନରୁୁ ଘରକୁ ଯାଉଛି, ସେତିକି ଟାଇମ ତ ପାଞ୍ଚ ମିନି ପାଞ୍ଚ ମିନିଟ ଯୋଉ ଭଳିଆ ହଉଛି। ହଠାତ୍ ବାହାରିକି ପଶିବ ନା।
ହଁ।
ପଶିଲା ପରେ ଯୋଉ ଗରମ ଟା ହବ।
ନେକ୍ସଟ୍ ଲେବୁଲ୍ ଗରମ ହଉଥିଲା ସେତବେଳକୁ, ଏବେ କମି ଯାଇଚି।
ହଁ, ଏବେ ଟିକେ ଖରା କମି ଯାଇଚି।
ଉ ହୁଁ।
କାଲି ଆସିଲି କୁଆର ଗୋଟେ ଦିନକୁ ଗୋଟେ ପେଟି ଖାଲି।
ଲୋକ ବହୁତ ହେଇଯାଇଛନ୍ତି ଯୋଉ ସାର୍ ମାର ମରିଗଲେଣିି? ଯୋଉଁ ଜନଗଣନାଁ କରୁଥିଲେ?
ହଁ ବା ସଷ୍ଟରଙ୍ଗ ବହୁଟୁ ହେଲା।
ସଷ୍ଟକୋ ବହୁତ ହେଇଯାଇଥିଲା।
ହୁଁ।
ଆଉ ବୁଲାବୁଲି କରିବାପାଇଁ ପ୍ଲାନ୍ କିଛି କରିଛନ୍ତି ନାଁ ନାହିଁ?
ହୁଁ ଅଛି ଏଇ ଆଡମିସନ ଟା ସରିଲା ପରେ। ଦେଖିବା ଯିବାର ପ୍ଲାନ୍ ଅଛି ବାହାରକୁ।
ହୁଁ ପୁରୀ ଯାଇଚ ନା ଯାଇନ?
ହଁ।
ପୁରୀ ଯାଇଚ?
ଉୁଁ ଯାଇନି ଏଇଥର ଅଛି ପ୍ଲାନ ଯିବାର ଘର ଲୋକଙ୍କ ସହିତ। ଆଉ ସାଙ୍ଗମାନେ ପ୍ଲାନ୍ ରଖିଛନ୍ତି ଦେଖିବା।
ପୁରୀ ଯିବା ଯଦି ସାଙ୍ଗ ପିଲାଙ୍କ ସହିତ ଯିବା।
ହେଁ
ହ
ସାଙ୍ଗ ପିଲାଙ୍କର ବି ରଖିଛନ୍ତି ପ୍ଲାନ୍ ଅଛି ଏଇ ଯୋଉ ଆଡମିସନ ପରେ ସାଙ୍ଗ ଛୁଆଙ୍କ ସହିତ ଅଛି ପ୍ଲାନ
ଥିଲା ସାଙ୍ଗ ପିଲାଙ୍କ ସହିତ ଗଲେ ଠିକ
ଫ୍ୟାମିଲି ଅଛି ଯେ ସେଟା ତାଙ୍କର ସେଇ ଲାଷ୍ଟ କୁ ସେପ୍ଟେମ୍ବର ଅକ୍ଟୋବର ପରେ ପରେ ସେଇଟା। ଫ୍ୟାମିଲି ପ୍ଲାନ ଟା। ଏଇ ଜୁଲାଇ ରେ ଅଛି ସାଙ୍ଗମାନଙ୍କ ସାଙ୍ଗରେ।
ହୁଁ ରଥଯାତ୍ରା ସେ
ରଥଯାତ୍ରା ଆଗରୁ ନହେଲେ ରଥଯାତ୍ରାରେ ଯିବୁ ଆଉ।
ରଥଯାତ୍ରା ଦିନ ଗଲେ ବହୁତ ସୁନ୍ଦର। ଆମେ ଯାଇଥିଲୁ ଆରଥର ରଥଯାତ୍ରାରେ।
ହୁଁ ରଥ ତାର ଭିଡ ରହିବ ଯାହାହେଲେ ବି।
ସବୁ ପୁରା ଦେଶରୁ ବାହାର ଦେଶରୁ ବି ଆସନ୍ତି ନା ଲୋକ।
ହଁ।
ଦେଖିପାରନି ଠାକୁରଙ୍କୁ ଭିତରେ ପ୍ରବେଶ ନାହିଁ, ଯୋଉମାନେ ପଶିପାରନ୍ତିଁ ନା ସେମାନେ ଆସନ୍ତି ସେ
ସେଇ ତ ଆଉ କଣ କରିବା ସେଇ ତ ଗୋଟେ ଦିନ ଦେଖିବେ ବୋଲି ଆସନ୍ତି।
ସେଇ ତ ଗୋଟେ ଦିନ ଦେଖିପାରିବେ ବୋଲି ଆସନ୍ତି ଲୋକ ଆଉ କଣ କରିବେ।
ହଁ ତ।
ଦେଖିବାର ଭାଗ୍ୟ ଥିଲେ ପୁଣି ଆର ବର୍ଷକୁ ନହେଲେ ପୁଣି ନାହିଁ। ଆଉ କଣ କରିବେ।
ମୁଁ ଏ ବର୍ଷ ଦେଖିଛି ଲାଇଭମ ସାମ୍ନା କେତେ ଲୋକ ମୁଣ୍ଡ ବୁଲେଇ ପଡିଛନ୍ତି। ଏରା ଚାପି ଦଉଛନ୍ତି ଆଉ ଉଠିବା ପାଇଁ ଟାଇମ ନାହିଁ। ଯେ ଉଠେଇବ ସେ ବି ଚାପିଛି।
ଲୋକ ହେଇଥିଲେ ଭିଡ ଆଉ। ହୁଁ ଆଉ କୁଆଡେ ଯିବାର ପ୍ଲାନ୍ ଅଛି ତାହେଲେ ଆଗକୁ?
ସେ ପହରଦିନ ର ଯୋଉ ସାଙ୍ଗ କହୁଛିି ଯିବ ବୋଲି ପୁରୀ।
ନା ହ।
ସେ କହିଲା ତା ପଛରେ କଣ କଣ କରୁଛି
ହୁଁ। ଦେଖିକି ଯାଅ ବୁଲାବୁଲି କରିବ ଆଉ। ମ ଆଡିମିସନ ଅଛି ନା। ସେଥିଲାଗି ରଖିନି ଯାହା ବୁଲାବୁଲି କରି ଆସିବ ସେତେବେଳକୁ ଆଉ।
ହଁ ଭାଇ।
ହୁଁ।
ଏଇଟା ତମକୁ ଚଲେଇବାକୁ କେତେଦିନ ହେଲା ଚଲେଇଲଣି?
ଏ
ହୁଁ
ଏଇଟାତ ତିନି ଚାରି ଜିନ ହବ।
ହୁଁ ହୁଁ
ତମେ?
ମୁଁ ବି ସେ ତିନ ଚାରି ଦିନ ହେବ ଚଲଉଛି।
ସେ ଭାଇ ନିଜେ ଗ୍ରୁପ ରେ ଅଛନ୍ତି ଇଏ ପୈଁଚାଳିଶ ଅଛନ୍ତି ସିଏ ହେଲା ମତେ ଆଡ କରିଥିଲେ ଆଉ ସେ ଭାଇଙ୍କର କଣ ଚିଂହା ହେବେ।
ହୁଁ ହୁଁ। କରଛନ୍ତି ଭଲ ହେଇଛି। କିଛି ତ କାମ ନାହିଁ ବାସ୍ କଥା ହବାର ଅ ଛି।
ୟା ପରେ ତମର କେତଟା ହେଇଛି?
ହୁଁ ମୋର ପାଞ୍ଚଟା କମ୍ପ୍ଲିଟ ହେଲା। ଆସିଛି ଆଉ ପାଞ୍ଚଟା ଦଶଟା ଏବେ ଦେଖଉଛି।
ହୁଁ।
ତମର କେତେଟା କମ୍ପ୍ଲିଟ ହେଇଯାଇଛି?
ଦିଟା ତିନଟା।
ଉଁ ହୁଁ ହଁ।
କହିଥିଲେ ସେ ହ
ସେ ନା କାଲି ବୋଧେ କାଲି ସନ୍ଧ୍ୟାବେଳକୁ ରିଫ୍ରେସ କରିକି
ହୁଁ। ଏ ବିଷୟରେ
କଥା ଏତେ ହଵା ସେ ଗୋଟେ କଲ କୁ ଦଶ ମିନିଟ ଟାଇମ୍ ଦଉଚି ଦଶ ମିନିଟ। ହ
ଫୁଣି ତିରିଶ ଟା କଲ କେତେ ଆଉ କଥା ହେଇ ସାରିବ।
ତିରିଶ ଟା ତ ତମ ଇଚ୍ଛା ପାଞ୍ଚଟା ଯେତେ କରିବ ମାନେ ପନ୍ଦର ଟା କର ଆଉ।
ହୁଁ।
ନେଟୱାର୍କ ପ୍ରୋବ୍ଲେମ୍ ରହିଲା ନା କଣ ଶୁଭୁନି।
ହଉ ମୁଁ ରଖୁଛି ଆଁ ତମେ ଖାଇପିଇ ଦେଇଥିବ ମୁଁ ଟିକେ ପରେ କଲ୍ କରୁଛି।
ହଁ ହଉ।